ହାଲୋ, ହଁ। ହଁ-ହଁ ଶୁଭୁଛି, ସେପଟେ ବହୁତ୍ ବର୍ଷା ହେଇଚି ବୋଧେ?
ଆମ ଆଡ଼େ କି ଏନାଇଁ ସଖାଳେ ବର୍ଷା ହେଇଚି ଆଜି। ଆଉ ଏବେ ତ ପକଉଚି। ଆପଣଙ୍କ ଆଡ଼େ ବର୍ଷା?
ହଁ ମୁଁ ଆମ ଆଡ଼େ ବି ବହୁତ୍ ବର୍ଷା ହେଇଚି, ବର୍ଷା ହେଇଚି ଯେ ଏଯୋଉ ନାଇଁ-ନାଇଁ-ନାଇଁ ଏବେ ହଉନି ସଖାଳେ ହେଇଥିଲା, କାଲି ସଖାଳ କାଲି ସଖାଳେ ହେଇଥିଲା, ଆଜି ସଖାଳେ ବି ମାନେ ରାତିରେ ହଉଚି। ରାତିରୁୁ ଆରମ୍ଭ ହେଇଯାଉଚି ପୁରା ସଖାଳ ପର୍ଯ୍ୟନ୍ତ ହଉଛି, ମାନେ ନଅଟା ଆଠଟା ନଅଟା ଯାଏଁ ତ ହଉଛି। କାଲି ବହୁତ୍ ହେଇଥିଲା ସଖାଳ ବେଳା, ଆଜି ଟିକେ କମ୍ ହେଇଛି।
ଆମ ଆଡେ ଏବେ ବି ହଉଛି ବେଳାରେ ଖରା ଆସିଥିଲା ଟିକେ ଏବେ ପୁଣି ପକଉଚି ଆଉ ସନ୍ଧ୍ୟାଳୁ ଆଉ। ଆଉ ପୁଅ କେତେବେଳେ ଶୋଇବେ?
ପୁଅ ମୋର ସୋଉ ସୋଉକା ବାରଟା ଗୋଟେ।
ଏତେ ଲେଟ୍ ଯାଙ୍କେ?
ହଁ ବହୁତ୍ ସେ ଜମା ଲାଇଟ୍ ଝିଅ ଟା ଟିକେ ମୁଁ ରୋଷେଇବାସ ସାରିକି ଆସିକି ତାକୁ ଟିିକେ ପାଠ ପଢ଼ାଏ। ଆଉ ସେଥିପାଇଁ ଯେତେ ପର୍ଯ୍ୟନ୍ତ ଲାଇଟ୍ ଟା ଜଳୁଥିବ, ସେତେ ପର୍ଯ୍ୟନ୍ତ ମାନେ ସିଏ ସେମିତି ଚେଇଁକି ରହିଥିବ।
ଝିଅ ଶିଶୁ ମନ୍ଦିର ପଢ଼ୁଅନ୍ତି କି?
ନାଇଁ-ନାଇଁ ସିଏ ନାଇଁ-ନାଇଁ ଗମେଣ୍ଟ ରେ ବି ପଢ଼ୁନାହାନ୍ତି କି ଶିଶୁ ମନ୍ଦିରରେ ବି ପଢ଼ୁନାହାନ୍ତି। ସେ ଆମର ଗୋଟେ ସ୍କୁଲ୍ ଅଛି ଇଂଲିମ୍ ଇଂଲିଶ୍ ମିଡ଼ିୟମ ସ୍କୁଲ୍ ସ୍କୁୁଲ୍ ରେ ପଡ଼ୁଚି ବିବେକାନନ୍ଦ ପବ୍ଲିକ୍ ସ୍କୁୁଲ୍।
ଝିଅ ତ ତାହେଲେ ଇଂଲିଶ୍ ରେ କଥା କହୁଥିବ ବହୁତ୍?
ନାଇଁ ଓ ତାଙ୍କର ଓଡ଼ିଆରେ ପଢ଼ା ହଉଚି, ଆଜିକାଲି ତ ସବୁ ଇଂଲିଶ୍ ମିଡ଼ିୟମ୍ ସ୍କୁଲରେ ଓଡିଆ ବି ରହୁଚି ନା ଗୋଟେ ଗୋଟେ ସବଜେକ୍ଟ କମ୍ପଲସରୀ ତାଙ୍କର ରହୁଚି ଓଡ଼ିଆ। କରିଦେଇଚି ନା କେବଳ ଏ ଯେଉ ସେଣ୍ଟ୍ରାଲ୍ ସ୍କୁଲରେ ବି ତ ଖାଲି ନାହିଁ, ନହେଲେ ଆଉ ସବୁ ସ୍କୁଲରେ ରହୁଛି।
ଓଡ଼ିଆ।
ଶାଶୁ ଶଶୁର ନାହାନ୍ତି।
ସମସ୍ତେ ଅଛନ୍ତି, ଶାଶୁ ଅଛନ୍ତି, ଶଶୁର ଅଛନ୍ତି, ନଣନ୍ଦ ଅଛନ୍ତି, ଦିଅର ଅଛନ୍ତି, ସମସ୍ତେ ଅଛନ୍ତି। ପୂରା ବଡ଼ ଫ୍ୟାମିଲି।
ଆପଣଙ୍କ ଘର ସେଇଟା କି ଭଡ଼ା କୁ ରହୁଛନ୍ତି?
ନା ଆମର ନିଜ ଘର। ଆମର ନିଜ ଘର।
ଏ ହଜବେଣ୍ଡ କର କଣ କଣ କରନ୍ତି?
ହଁ ସ୍ୱାମୀ ଚାକିରି କରିଛନ୍ତି। ଆଉ ଆମ ଘରେ ସୁ ଆପଣଙ୍କ ସ୍ବାମୀ କଣ କରନ୍ତି?
ମୋ ସ୍ୱାମୀ ଗାଡ଼ି ଚଲାନ୍ତି ଆଉ।
ଆଚ୍ଛା ଗାଡ଼ି ଚଲଉଛନ୍ତି। ମାନେ ହଁ, ହଁ, ହଁ ମାନେ କଣ କୋଉ ଗାଡ଼ି ଚଲଉଛନ୍ତି?
ହୁଁ ଆଗ ତ ଟ୍ରକ୍ ଚଲଉଥୁଲେ।
ହଁ, ହଁ।
ତାପରେ ଝିଅ ଦେହରେ ରହିଲା ପରେ ଏବେ ପିକଅପ୍ ଚଲାନ୍ତି ଆଉ।
ହଁ, ହଁ, ହଁ।
ହଇରାଣ ହେଲେ ତ।
ହଁ, ହଁ, ହଁ।
ସେଇଥିପାଇଁ ଆଉ।
କଣ କରିବା?
ଆଉ ଆପଣଙ୍କ ଆଡ଼େ କଣ ଫେମସ୍ ଯାତ୍ରା କଣ?
ଆଉ ଯାତ୍ରା ଆମର ତ ଉଁ, ଏବେ ତ କିଛି ଯାତ୍ରା ସମୟ ଏମିତି ନାହିଁ। ଆଉ ଦୁର୍ଗା ପୂଜା କି କାଳୀ ପୂଜା କି ଲକ୍ଷ୍ମୀ ପୂଜା ହେଲେ ଆମର ପୂଜା ପୁଜି ଏପଟେ ବହୁତ। ଆଉ ମେଢ ଗୁ
ଆମେ ତ ଶୁଣିଛୁ କଟକର ବାଲିଯାତ୍ରା ଯାହା ଫେମସ୍।
କଟକର ବାଲିଯାତ୍ରା ତ ଫେମସ୍ ତା ନା ସେଇଟା ତ ଫେମସ୍ ବାଲିଯାତ୍ରା ନା ଆମର କଣ କଟକରେ ବି ଗଳି କନ୍ଦି ଆମର ଦୁର୍ଗା ପୂଜା ମେଢ ହୁଏ। ସବୁ କଟ କଟକର କହନ୍ତି ବାଉନ ବଜାର ତେପନ ଗଳି କଟକରେ। ଯୋଉଟା କିି ମାନେ କଟକରେ ନୂଆ ଲୋକ ଆସିଲେ ହଜିଯାଆନ୍ତି କୁହନ୍ତି ସେଥିପାଇଁ। ଆମର ଗୋଟେ ଢଗ ଅଛି ଯେ ବାଉନ ବଜାର ତେପନ ଗଳି। ତେଣୁ ହଜିଯାଆନ୍ତି ଲୋକ, ତ ଗଳି ଗଳିରେ ଆମର ପୂଜା, ଦୁର୍ଗା ପୂଜା ହୁଏ।
ଆପଣଙ୍କ ଆଡେ ବାଣିଜ୍ୟ ମେଳା ହୁଏକି ନାଇଁ?
ହୁଁ, କୋଉ ମେଳା?
ବାଣିଜ୍ୟ ମେଳା।
ବାଣିଜ୍ୟ ମେଳା ମୁଁ ଜାଣିନି ବା କେଜାଣି ହଉଥୁବ। ମୁଁ ତ ଏତେ ବୁଲାବୁଲି ତ କରେନି ବେଶୀ ଏଇ ବାଲିଯାତ୍ରା ଏମିତି ସବୁ। ବଡ଼ ବଡ଼ ହେଲେ ଯାଏ। ବାଣିଜ୍ୟ ମେଳା ମୁଁ କାଇଁ ଶୁଣିନି କୋଉଠି ପଡ଼ୁଥୁବ।
ଆମେ ଥରେ ଦେଖିଛୁ ତ ସେଇଥିପାଇଁ ପଚାରଦେଲି ଆଉ। ହଁ କଟକରେ।
ହଁ ହେଇଥିବ, ମୁଁ ଜାଣିନି। ମୁଁ ମାନେ ମୁଁ ଅଁ, କଟକରେ କମ୍ ରହିଛି, ଭୁବନେଶ୍ୱରରେ ଅଧିକା ରହିଛି। ତ କଟକରେ ଏହି ଯେତିକି ବେଶୀ ପ୍ରସିଦ୍ଧ ପ୍ରସିଦ୍ଧ ଜିନିଷ ଜାଣିଛି। ଦହିବରା କଟକର। କଟକର ସବୁଠୁ ଖାଇବା ଜିନିଷ ପ୍ରସିଦ୍ଧ ଖାଇବା ହେଲା ଦହିବରା।
ଦହିବରା ଖାଇବା ଜିନଷ ନାଇ କି?
ହଁ।
ତମେ ତ ତାହେଲେ ଦହିବରା ଭଲ କି ବନେଇ ଜାଣିଥିବେ।
ହୁଁ ମୋତେ ଆସେ ଦହିବରା ଆଲଦମ୍ ସବୁ ଆସେ। ସେ ତ ଦହିବରା ମୋର ତ ବରା ଯେମିତି ବନେଇଆ ଜାଣିଥିବେ ଦହିବରାରେ ସେମିତି ଖାଲି ବରାରେ ପିଆଜ ଫିଆଜ ଟିକେ ପଡ଼େ। ଏଥିରେ ଛୋଟ୍ ଛୋଟ ଆମର। ଆମ୍ବକଷି ଅଦା ରେ ଦହିବରାରେ କାଟିକି ପକାଇବେ। ସେଇଟା ବହୁତ୍ ବଢ଼ିଆ ଲାଗିବ ନ ପକେଇଲେ ବି। ଚଳିବ ତାକୁ ପ୍ରଥମେ ବ ମ୍ବ ବରା ଟିକେ ଦହିବରା ଟିକେ ଆମେ ଦୋକାନରେ ଯେଉଟା ଆମର ବିକ୍ରି କରିବାକୁ ଆସନ୍ତି। ବାହାର ଦାଣ୍ଡରେ କହୁଛି ଆମର ଯୋଉଟା ରୋଡ ୍ ସାଇଡ୍ ରେ ଯୋଉଟା ଠିଆ ହୁଅନ୍ତି। ସେମାନେ ତ ଛୋଟ୍ ଛୋଟ ଦହିବାରା ବନାନ୍ତି। କିନ୍ତୁ ଆମେ ଘରେ ବନେଇଲେ କଣ ଟିକେ ବଡ଼ ବଡ଼ ବନାଉ ଯେମିତି ବାହାଘର ଫାହାଘର ବନାହୁଏ। ତ ସେମିତି ସେ ଏମତି ବଡ଼ ବଡ଼ ବନେଇକି ପ୍ରଥମେ ଟିକେ ଗୋଟେ ମାନେ ଗୋଟେ ବଡ଼ ଜାଗାରେ ଗରମ ପାଣି ରଖିଦେଇଥିବେ ଏଥିରେ ଟିକେ ଲୁଣ ପକେଇ ଦେଇଥିବେ ଗରମ ମାନେ ଫୁଟା ପାଣି ନା ଉଷୁମ ପାଣି। ଉଷୁମ ପାଣିଟି ଏଥିରେ ଲୁଣ ପକେଇକି। ରଖିଦେଇଥିବେ ଦହିବରା ଟା ଛାଣିବେ ସେ ପାଣିରେ ପକାଇବେ। କଣ କି ସେଇ ଲୁଣ ଟା ଲୁଣ ପାଣି ଟା ଆଁ ସେ ଦହିବରା ଭିତରକୁ ଗଲେ ସେଇଟା ଟିକିଏ ନରମ ହେବ। ହ ତାପରେ ହେମିତି ଛାଣି ତାପରେ ଟିକେ ସମୟ ସେ ବରା ପଡ଼ି ସିରିଲା ପରେ ତାକୁ ହାତରେ ଟିକେ ଦିଇ ହାତରେ ଟିକେ ଚାପିକି ତାକୁ ଯେଉଁଟା ଆମେ ଆମେ ଦହି ଗୋଟେ ଜାଗାରେ ଗୋଳଇକି ରଖିଥିବୁ ଦହି। ଗୋଟେ ବଡ ଜାଗାରେ ସେ ଦହି ଭିତଥରେ ସେ ବରଗଡ଼ାକୁ ପକେଇବେ ଟିକେ ଟିକେ ଚାପି ଦେଇକି। ଏମ୍ତି କରିବେ ସବୁ ସବୁ ଜିନିଷ ଗଲା ପରେ ତାପରେ ତାକୁ ତ ଛୁଙ୍କ ଦେବେ ଅଦା ଛି ଅଦା କଞ୍ଚା ଲଙ୍କା ଛେଚି ଦେଇକି ତାକୁ ଅ ମାନେ ପାଞ୍ଚ ଫୁଟଣ ଫୁଟେଇକି ତେଲରେ ଅଦା କଞ୍ଚା ଲଙ୍କା ଟିକେଏ ଭୂଷଙ୍ଗପତ୍ର ଆଉ ପକେଇକି ଅଦା କଞ୍ଚା ଲଙ୍କା ଯେଉଁ ଛେଚିଥିବେ ତାକୁ ଟିକେ ଭାଜି ଦେଇକି ସେଥିରେ ତ ପକେଇଦେବେ ଆଉ ସେଇଟା ତାପରେ ଆଉ ଯଦି ଦରକାର ହୁଏ ସେ ଦହିରେ ଆଉ ପାଣି ସେଇ ଯେଉଁ ଉଷୁମ ଲୁଣ ପାଣିଟାରେ ରଖିଥିବେ ସେଇ ପାଣି ଦେବେ ସେଇଟା ବଢିଆ ଲାଗିବ କାହିଁକି ନା ସେଥିରେ ବରାଟା ପଡି଼ଥା ଥିଲା ତା ଯେଉ ତେଲ ଅଂଶଟା ସେଇଥିରେ ଛାଡ଼ିଥିବ। ଆଉ ସେଇ ପାଣିଟାରେ ଦେଲେ ବହୁତ୍ ବଢ଼ିଆ ଲାଗେ ଆମ ଘରେ ପ୍ରାଏ ବନା ହୁଏ ଦହିବରା ଆଳୁ ଦମ୍। ଗୁପଚୁପ୍ ଏସବୁ ଆମେ ବନେଇକି ଖାଇବାକୁ ସବୁ ଘରେ ଭଲ ପାଆନ୍ତି। ମାନେ କିଣିକି ଖାଇବା ଠାରୁ ଆମ ଘରେ ବନେଇବା ହୁଏ ବହୁତ୍ ମାନେ ଗୁପ୍ ଚୁପ ଟା ବନେଇଲା ବେଳକୁ ବହୁତ ସମୟ ଲାଗେ ତା ପାମ୍ପଡ଼ ଟା ମେନ୍ ହେଲା ବନେଇିଲା ବେଳକୁ ବହୁତୁ ଶମୟ ଲାଗେ।
ଓ
ପୁଅଟା ପୁଅ ଉଠିଗଲେ ବୋଧେ। ପୁଅ ବୋଧେ ଉଠିଗଲେ ନା କଣ
ଆଜ୍ଞା ମ୍ୟାଡ଼ମ୍।
ମୁଁ କହିଲି ପୁଅ ବୋଧେ ଉଠିଗଲେ ଶୋଇଥିଲେ।
ପୁଅଟା ଉଠି ପାଡ଼ିଲା ତ
ହଁ ସୁବୁଛି ଛୋଟ ପିଲାଟା ଉଠି ପଡୁଛି ନିଦଭାଙ୍ଗିଯିବ। ହଁ ଆଉ କଣ କରିବା ଆଉ
କଲ୍ ଆସୁ ହଁ ସେ ଏଲସ
ପୁଅ କଣ ଖାୟାଉଛି ରାତିରେ?
କି ମ୍ୟାଡ଼ମ୍। ଆଉ କଣ ମ୍ୟାଡାାମ କୁହନ୍ତୁ?
ହଁ ମୁଁ କଇଲି ରାତିରେ ପୁଅ କଣ ଖାଉଛି?
ସିଆଡେ ଟିକେ ପୁଅଟା କାନ୍ଦିଲା ତ।
ହଁ ହଁ କାନ୍ଦୁଛି ମତେ ସୁଭୁଛି ପୁଅଟା କାନ୍ଦୁଛି।
ଟିକେ ଦେହ ଭଲ ନାହିଁ ପୁଅର ତ ସେ
ହଁ, ହଁ, ହଁ। ଏବେ ଟିକେ ବର୍ଷା ନା, ଋତୁଟା ଚେଞ୍ଜ ହେଉଛି ଖରାରୁ ବର୍ଷାକୁ ନା। ଥଣ୍ଡା ଫଣ୍ଡା ହବ, ଟିକେ ଜର ଫର, ଟିକେ ଜଗିକି ଛୋଟ ପିଲା।
ଜର ହଉଛି। ଏ ଝିଅକୁ ଫାଷ୍ଟ ଜର ହେଲା, ଏଇଲେ ପୁଅକୁ ଜର ହେଉଛି।
ହୁଁ ହୁଁ ହୁଁ। ହଁ ଏଇ ସମୟରେ ଯେହେତୁ ଋତୁ ଆମର ସିଜନ ସିଜିନ୍ ଚେଞ୍ଜ୍ ହେଉଛି ସେଥିପାଇଁ ଛୋଟ ପିଲାଙ୍କୁ ଟିକେ ଇନଫେକ୍ସନ୍ ହବ। ବୁଝିପାରୁଛୁ। ଛୋଟ ପିଲା ମୋର ବି ଦେଢ ବର୍ଷର, ତେଣୁ ମୁଁ ଜାଣିପାରୁଛି ଜର ହେଲେ କେତେ କଷ୍ଟ। ତାଙ୍କୁ ଯେତିକି କଷ୍ଟ ମାଆଙ୍କୁ ସେତିକି କଷ୍ଟ। ତାଠୁ ଅଧିକା କଷ୍ଟ ମାକୁ।
ଅଧିକ ଛୁଆମାନଙ୍କୁ ଯୋଉ ବାନ୍ତି କରିଦିଅନ୍ତି ବେଶୀ ବା ରଣା ଲାଗେ।
ହୁଁ କଣ କଣ କହିଲେ?
ଖାଲି ବାନ୍ତି ଫାନ୍ତି ଯେଉ କରି ଦିଅନ୍ତି ଛୁଆ ଙ୍କୁ ବେଶୀ ଜଣ।
ବୋହୁତ୍ ବୋହୁତ୍, ଜର ହେଲେ ତ ବାନ୍ତି କରିବ। ତାଙ୍କ ଭଏସ୍ ମାନେ ତାଙ୍କ ସ୍ୱରରୁ ଲାଗୁଛି ତ ତାଙ୍କ ଦେହ ଭଲ ନାହିଁ ବୋଲି। ତାଙ୍କ ସ୍ୱରରୁ ଲାଗୁଛି ତାଙ୍କ ଦେହ ଭଲ ଲାଗୁନି ଦେହ।
ହଁ। ତାପରେ ବିିଦୁର ହେଇକିନା ଉଠିଯାଇଛି ଯେ ଠାକୁର ହେଇଛନ୍ତି। କି କଣ ଜାଣି ପାରୁନି ଦେହ ମୁଣ୍ଡ ଚାରିଆଡେ ହେଇଛି।
ଦେହରେ ନାଲି ନାଲି ହେଇ କି?
ହଁ ନାଲି ନାଲି ହେଇକି।
ହଁ। ଓହୋ। ହେଇଥିବେ, ମାନେ ଦେହ ଗରମ ହେଇକି ବି ହେଇଥିବେ କାଳେ ଡକ୍ଟର ଟିକେ ଦେଖାଇ ଦେଉନାହାନ୍ତି।
କାଲି ନେଇଥିଲେ, ଫେରେ ଆଜି ଏମ୍ତି ହେଇ
ହୁଁ। ଡକ୍ଟର କହିଲେ କିଛି ଦେହ ମାନେ ଏଇରା
ନାଇଁ ସେମିତି ଏରା ବିରି ବିରି ନଥିଇ, ନଥିଲା ବିରି ବିରି ନ୍ ତା ଦେହ ଖରାପ୍ ହ ହ
କାଲି ଟିକେ ନେଇକି ଦେଖେଇ ଦିଅନ୍ତୁ, ତାଙ୍କୁ ଟିକେ କଷ୍ଟ ହେଉଥିବ ଲାଗୁଛି। ଛୋଟ ପିଲା ଟା କହି ପାରୁନି କିଛି ନାଇଁ କଷ୍ଟ ହଉଥିବ। ହଁ ଟିକେ ଦେଖାଇଦେବେ ନେଇକି।
ହୋଉ ଆପଣ ବି ଖାଇନାହାନ୍ତି ମ୍ୟାଡ଼ାମ୍। ଆପଣଙ୍କ ସାଙ୍ଗେ କଥା ହେଇକି ଭଲ ଲାଗିଲା।
ଆପଣ ତା ତା ଯତ୍ନ ନିଅନ୍ତୁ ଛୁଆଙ୍କର। ରଖୁଛୁ, ହଁ କାଲି କଥା ହେବା, ହଁ ଗୁଡ଼୍ ନାଇଟ୍।